ହାଲୋ।
ହଁ ଏଥର ହେଲା।
ହୁଁ।
ସୁୁବିଲା ଏଧର।
ହୁଁ- ହୁଁ। ଆଉ।
ମୁଁ ଛାତ ଉପରୁ ପଳଉଛି କଥା ହେଇ ହେଇକି ମୁଣ୍ଡ ଖରାପ୍ ହେଇଯାଇଛି। ହେଲା, ମୁଁ କହିନି କଣ ହେଲା ଆଉ କାଇ।
ହଉ- ହଉ- ହଉ ଥାଉ ସେତିକି କୁହନ୍ତୁ। ଆଉ ହେଲା ଯୋଉ ଆପଣ ପୁରୀ କେବେ ଯାଇଥିଲେ?
ଯାଇଥିନି ଗତ ବର୍ଷ ଯାଇଥିନି। ଆଉ ଏବେ
ହଁ ହଁ ଆମେ ଏବେ ଯିବାର ଟିକେ ବ୍ୟବସ୍ଥା ହଉଚି ତ ତ କେମିତି କଣ ସୁବିଧା ସେ ସେତେବେଳେ ଥିଲା କୁହନ୍ତୁ ଟିକେ?
ସେତେବେଳେ ନା ସେତେବେଳେ ଭଲ ସୁବିଧା ଖ ଖର୍ଚ ଯେମିତି ଖର୍ଚ୍ଚ କରିବା ସେମିତି କିନ୍ତୁ ଆମ ପାଇଁ ସୁବିଧା। ଆମେ ଯୋଉଠି ଚାହୁଁ
ବସରେ ଗଲେ ସୁବିଧା ହବ ନା ଟ୍ରେନରେ କଣ କେମିତି ସୁବିଧା ହେଇଥିଲା ସେତେବେଳେ? ଏବେ ତ ଆମର ଟ୍ରେନରେ ଭାବୁଛୁ ଯିବୁ ବୋଲି।
ଆମେ ଯେତେବେଳେ ଯାଇଛୁ ଆମେ ଟ୍ରେନରେ ଯାଇନୁ ଆମର ଯୋଉ ଗାଡି ଭଡା କରିକି ଯାଉ।
ହଁ ହଁ।
ହୁଁ। ଭଡା ଗାଡିରେ ପଳାଉ ଆଉ ବୁଲି ବୁଲାକି ମୁୁଁ କହିନି ଭଡା ଗାଡିରେ ପଳଉ ବୁଲି ବୁଲାକି ଠାକୁର ଦେଖିକି ନହେଲେ ଯଦି ଆମର ରହିବା ହୁଏ ଆମେ ରହିଯାଉ। ରହି ରୁହାକି ଘର ନେଇକି ରହିମୁ ରହି ରୁହାକି ଆସିବ ନହେନେ ଏମିତି ଯେତେବେଳେ ଆମେ ପର୍ସନାଲ ଯାଉ ଟ୍ରେନରେ ପଳଉ ଟ୍ରେନରେ ସୁବିଧା ନା।
ହଁ ଟ୍ରେନରେ ତ ସୁବିଧା ଆଉ ହେଲା ଉଁ ଜଗାଙ୍କର ଦର୍ଶନ କେମିତି କଣ ହେଲା?
ମୁଁ ଯେତେ ଥର ଯାଇଚି ମୁଁ ଜଗାକୁ କୁଣ୍ଢେଇକି ଧରିକି ଆଇଚି।
ହେ ଭଗବାନ ଯା ହଉ ଭାଗ୍ୟ ଆପଣଙ୍କର। ଆମର ତ ଜଗନ୍ନାଥ ସଂସ୍କୃତି ତ ବିଶ୍ଵ ପ୍ରସିଦ୍ଧ ସବୁ ଆଡୁ କୁଆଡୁ ନ ଆସୁଛନ୍ତି ଲୋକ ବୋଲି ଦେଖିବାକୁ ଜଗ ପ୍ରଭୁ ମହାପ୍ରଭୁଙ୍କୁ କହିବେନି।
ଏତେ ଥର ମୁଁ ଯାଇଚି କିନ୍ତୁ ତାଙ୍କ ଦୁଆର ଭିତରେ ପଶିକି ମୁଁ ଦେ ଦେଖିକି ଆଇଚି ଧରକି ଆଇ
ସେଇଥିପାଇଁ ପଚାରୁଚି କେମିତି କଣ ସୁବିଧା ଆଉ କଣ କେମିତି?
ଆଁ ଆ ଏବେ ତ ସବୁ ଏବର୍ଷ ତ କଣ ନ୍ୟୁଜରେ କୋହୁଥିଲା ରଥଯାତ୍ରା ହବନି ବୋଲିକି ଲୋକ ବାକ ଯିବେ କଣ କେଇଆଣି।
ରଥଯାତ୍ରା ହବନି ଏଇଟା ହଉଛି ଅସମ୍ଭବ କଥା ଯାହା ହେଲେ ବି ହବ। ସେମିତି ସବୁ ବର୍ଷ କିଛି ନା କିଛି ହଁ ଉଠେ କଥା କିନ୍ତୁ ଯାହାହେଲେ ବି ମହାପ୍ରଭୁଙ୍କ କୃପାରୁ ସବୁ ବର୍ଷ ହୁଏ। କିନ୍ତୁ ଏଥର କଣ ହଉଛି କେଜାଣି ଆଉ ଲହରୀ କେମିତି କଣ ସମୁଦ୍ରର ଭାଙ୍ଗିଲେ କଣ କେମିତି?
ବର୍ଷେ ତ ଯାଇିଥିଲି ନହଡି କ୍ଷେଦି ନେଇଗଲା ଧରିକି ଯେ ଆଉ ଅଧା ହାଟୁରୁ ଗଲିଯେ ଉଁ
ସମୁଦ୍ର କିଛି ରଖେନି ନା ଯାହାବି ତା କୁ ଫୋବାଡି ପକେଇ ସେ ନବ ସାଙ୍ଗେ ସାଙ୍ଗେ ଫେରେଇଦବ ପୁଣି
ଉଁ ହୁଁ।
ଏଟା କେତେ ସତ କେତେ ମିଛ।
ହଁ ନା ସତ ନା ପଶିଯିବୁ ସିନା ସେ ପୁଣି ଆଣିକି କ୍ଷେଦିକି ଆଣିକି ଉପରେ ପକେଇଦବ।
ଅଁ ହଁ ମହାପ୍ରଭୁଙ୍କର ଯୋଉ ନିର୍ମାଲ୍ୟ ରହିଛି। ତାର ଗୋଟେ ଅଲଗା ଗୋଟେ ମହତ୍ଵ ନାଇଁ କି ସବୁଠୁ ଭିନ୍ନ ପ୍ରସିଦ୍ଧ ସିଏ ଗୋଟେ। ତାର କଣ ତା ବିଷୟରେ କଣ କେମିତି ମୁଁ ଜାଣିବାକୁ ବହୁତ ଆଗ୍ରହି।
ତାର ସେ ସେ ଜାଗାକୁ ସବୁ ଲୋକ ଯାଇପାରିବେନି।
ହଁ।
ସେ ତାଙ୍କର ଯୋଉ ଯୋଉଠି ତିଆରି ହଉଛି ଯୋଉଠି ସୁଖା ହଉଛି। ସବୁ ଲୋକ ଯାଇପାରିବେନି ସେଠିକି ହଁ ମୁଁ ଯାଇଚି ଟିକେଟ କାଟିକି ଭିତରେ ପଶିକି ଗଲୁ।
ହଁ ହଁ। ନା ନା ମୁଁ କହିଲି ତାର କଣ ମାନେ ତାର କଣ ମହତ୍ଵ ରହିଛି ସେ ନିର୍ମାଲ୍ୟର? ପ୍ରଭୁଙ୍କର ସେ ନିର୍ମାଲ୍ୟରେ କଣ ଏମିତି ରହିଚି?
ନିର୍ମାଲ୍ୟ କଣ ଆମେ ଠାକୁର ପୂଜା କରୁଚୁ ଟିକେ ନିର୍ମାଲ୍ୟ ଆମେ ପାଇଦେଲା କତୁରୁ ଓଃକ।
ପବିତ୍ରତା ରହିଛି ନାଇ କି ମଣିଷ ଯେତେ ଅସାଧୁ କାମ କରିଥାଉ। ସେ ମନ ଭିତରୁ ଆତ୍ମା ଭିତରୁ ସବୁବେଳେ ସେଟାକୁ ଛୁଇଁଦେଲା ମାନେ ପବିତ୍ରତା
ପବିତ୍ର ଗୋଟିଏ ତା ସାଙ୍ଗକୁ ତୁଳସୀ ପତ୍ର ଗୋଟିଏ ନିର୍ମାଲ୍ୟ ଗୋଟିଏ। ପାଇବୁ ତାପରେ ଆସିକି ଭାତ ଖା ଯାହା ଖା କି ନହେଲେ। ସେଇ ତ ଗୋଟିଏ ପାଇଦେଲା କତୁରୁ ତ ଗୋଟେ କଣ ପୁରୀ ଯାଇଥିବ।
ହଁ ଏମିତି ତାହେଲେ ଏତେ ଚମତ ଉତେଜିତା ଅଛି ତା ସହିତ ଯୋଉଠି ରହିଛି ହୁଁ।
ଆଇ ଯୋଉ ଆମେ ପୁରୀ ଯେତେବେଳେ ପୁରୀ ଯାଉଚୁ ଅବଢ଼ା ଖାଉଚୁ ମାନେ ଛୋଟ ଛୁଆ ଖାଆନ୍ତି ଯୋଉ ତାଟିଆ ସେଇ ତାଟିଆ ର ତାଟିଏ ବି ପ୍ରସାଦ ଆଣିନେ ଖାଇଦେନେ ପେଟ ଫୁଲୁ।
ଆରେ ବାଃ ତାହେଲେ ମୁଁ ନିହାତି ଯିବି। ଏତେ ମହାପ୍ରଭୁଙ୍କର ମହିମା ଅଛି ମାନେ ମୁଁ ନିହାତି ଯିବି ଏଥର। ଆମେ ପରିବାର ଚିନ୍ତା କରୁଛୁ କି ଯିବୁ ଏଥର ଦେଖିବା କଣ ହଉଛି। ପ୍ରଭୁଙ୍କର ଆଶୀର୍ବାଦ ଯଦି ଥିବ ନିହାତି ଯିବୁ।
ଆମେ ଆମେ ଆମେ ଭାବିବା ଏତିକି ଖାଇନି ଆମ ପେଟ ପୁରିବ ନା ପେଟ ପୁରିବ ନା ମାନେ ମନରେ ଗୋଟେ ସନ୍ଧେହ ହଉଥିବ। କିନ୍ତୁ ଖା ଖାଇଦେଲା କାତରୁ ଗୋଟେ ଥର ଖାଇଲା କତରୁ ଏଣେ ପେଟ ପୁରି ଆସିବ। ଚାରିଥର ଖାଇଲା ବେଳକୁ ଚାରିଥର ଖାଇଲା ବେଳକୁ ପୁରା ପେଟ ଫୁଲ୍।
ଏମିତି ମହାପ୍ରଭୁଙ୍କର ମହିମା। ଯାହା ହଉ ସେ ଭଗବାନ କୃପା କରନ୍ତୁ।
ମୁଁ ଯେତେ ଥର ଯାଇଛି ପ୍ରସାଦ ଖାଇଛି।
ଓହୋ। ଆପଣଙ୍କର ଭାଗ୍ୟ ସେମିତି ଆଉ ଆଉ ହେଲା ମହା ମହା ପ୍ରଭୁଙ୍କର ବି ଅଲଗା ପ୍ରକାର ମହିମା ଅଛି ଯୋଉଥିରେ କି ମନ୍ଦିରରେ। ଛାଇ ପଡେନି ବାନା ଅଲଗା ଦିଗକୁ ବି ଉଡେ। ତାର ବହୁ ପ୍ରକାର ଏମିତି ଅଛି ମହିମା।
ବହୁତ ପ୍ରକାର ଅଛି ହଁ।
ହୁଁ।
ଆଉ। ଉହୁଁ।
ଆଉ ଆମର ଜଗନ୍ନାଥ ମହାପ୍ରଭୁ କୋଉ କାଠରେ ତିଆରି?
ନିମ୍ବ।
କାଠରେ ମାନେ ସିଏ ଏମିତି ଜଣେ ପ୍ରଭୁ ଯିଏ କିି ସବୁ ମନ୍ଦିରରେ ମୂର୍ତ୍ତି କାରରେ ଯେମିତି ପଥର ମୂର୍ତ୍ତି ହଉ କି ସିମେଣ୍ଟରେ ତିଆରି ହେଇଚନ୍ତି କିନ୍ତୁ ସିଏ ଏମିତି ଜଣେ ଭଗବାନ ଯେମିତି କି କାଠରେ ସିଏ ପ୍ରତ୍ୟେକ ବର୍ଷ ତାଙ୍କର
ତାଙ୍କର କଣ?
ଏ ତାଙ୍କର ନିର୍ମାଣ ହୁଏ ନା କଣ?
ଏଇ ବା ଏ ଅଖିତୃତୀୟା କୁଆଡେ? ଏ ଯୋଉ ଗଲା ଅଖିତୃତୀୟା କୁ ହଁ। ଅଖିତୃତୀୟାକୁ ଆଇଲେ ଏଇ ତିଆରି ହଉଥିବେ ଏ ତିଆରି ହବ। ବା ଉପରେ ସରିବ ଆ ପରେ।
କେତେଟା ବେଶ କୁହନ୍ତୁ ମୁଁ ତ ଶୁଣିଚି ଏମତି ଗୋଟେ ଗୋଟେ ତ ମହାପ୍ରଭୁଙ୍କର
ଏ ବା ନଅଟା ବେଶ ନା କେତେ ବେଶ ବା କୁହନ୍ତି। ସୁନାବେଶ ଇଏ ବେଶ କଣ ଏମିତି ସବୁ ନଅ
ଅ ହଁ ସୁନା ବେଶରେ କଣ ପୁରା ପ୍ରଭୁ ଅଳଙ୍କାରରେ ସୁନା ଅଳଙ୍କାରରେ ସଜେଇ ହୁଅନ୍ତି।
ଉ ପୁରା ସଜେଇ ହୁଅନ୍ତି।
ଅ ହ।
କ୍ଷୀର ନଉଣୀରେ ଗାଧେଇବେ ହଳଦୀ ହେବେ ଦେଇକି ସଜେଇ ହେବେ। ଯିଏ ରଥଯାତ୍ରା ଦେଖିବାକୁ ଯାଆନ୍ତି ତା ପରଦିନ ରୁହନ୍ତି ସୁନାବେଶ ଦେଖିକି ଆସନ୍ତି।
ଓ ହୋ ଯାହା ହଉ ଆପଣଙ୍କର ଭାଗ୍ୟ ତ ମୋର ଦେଖିବା କଣ କେମତି ହଉଚି ଆଉ। ଆଉ କୁଆଡେ କୁଆଡେ ବୁଲି ଯାଇଛନ୍ତି ସବୁ ଚିଲିକା ଯାଇଚନ୍ତି?
ହୁଁ।
ଚିଲିକା ସେଠି କଣ କେମତି ମା କାଳିଜାଇ ଅଛନ୍ତି ନା କି?
କାଳିଜାଇ। ଚିଲିକା ଯା
ମୁଁ ତ ଯାଇନି ବି ଆମେ ଭାବଚୁ କି ଏଥର ଯୋଉ ପୁରୀ ଯିବୁ ଏକାଥେରେ ମା କାଳିଜାଇ ସେପଟେ ଯେ ଯାହା ସବୁ ଅଛି ଦର୍ଶନୀୟ ସ୍ଥାନ ସବୁକୁ ଭ୍ରମଣ କରିବୁ। ତ ସେ ସେପଟ ଯାହା ସବୁ ଚିଲିକା ଇଏ ସିଏ ଟିକେ କହିଲେ ଭଲ ହୁଅନ୍ତା।
ଆମେ ଯେତବେଳେ ଯାଇଥିନୁ ସେତବେଳେ ବେଶୀ ପକ୍ଷୀ ମକ୍ଷୀ ନଥିଲେ।
ହଁ।
ଏଁ ଆମେ ଯାଇଥିଲୁ ସେଇ ଶୀତ ଦିନିଆ ଯାଇଥିନୁ ଯେ କାଇଁ ସେତବେଳେ ବେଶୀ ପକ୍ଷୀ ନଥିଲେ। ଆଉ ପାଣି ତ ଫୁଲ୍। ଆମେ ଯେତବେଳେ ସେ ଚିଲିକା ପାରେ ହେଇକି ସେ ଯୋଉ ପାହା ଠାକୁର ଅଛନ୍ତି ତା ପିଛା ପଟ ଯୋଉ ପାହାଡ ଆମେ ଯିବାକୁ ଯେତବେଳେ ଚାହିଁନୁ ଆମୁକୁ ମନା କଲେ ମାନେ ଏଁ କହିଲେ ହେପଟେ ବାଘ ବା ଅଛନ୍ତି ଯଅନା ମାନେ ସେ ସବୁବେଳେ କାଳେ ବାହାରୁଚନ୍ତି।
ଓ ହୋ କିଛି ସେମତି ନିୟମ ଥିବ ବା ସତୁକୁ ସତ ବାହାରୁ ଥିବେ କି କଣ ଆଉ।
ନା ସତରେ ବାହାରୁଚନ୍ତି ଆଉ ସବୁବେଳେ ସେ ପଛ ପଟରୁ କାନ୍ଦଣା ସ୍ୱର ଶୁଭୁଚି।
ଓହୋ ଯୋଉ ପ୍ରଥା ରହିଛି ଆମର କାଳିଜାଈ ଯୋଉ ବୁଡି ଯାଇଥିଲେ? ଶାଶୁ ଘରକୁ ଯାଉଥିଲେ ସେଇ ସେଇଠୁ ତ ଷ୍ଟାର୍ଟ ହେଇଛି ମନ୍ଦିର ନା କି?
ହୁଁ ହୁଁ ସେ ଯୋଉଠି ନାକିଥିଲେ ସେଇଠି ଷ୍ଟାର୍ଟ ହେଲା।
ଓହୋ ଆଉ ସବୁଠୁ ମୁଁ ଶୁଣିଛି କି ଡଙ୍ଗାରେ ଯାଆନ୍ତି?
ହଁ ଆମେ ତ ଯାଇଥିଲୁ ନୂଆ ଡଙ୍ଗାରେ।
ଏବେ ବି ଯାଉଛନ୍ତି ଡଙ୍ଗାରେ?
ହଁ ଆଉ ସେଠିକି କେମିତି ଯିବେ କି?
ହଁ ପାଣି ଭିତରେ ମନ୍ଦିର ଏଇଟା ଗୋଟେ ବହୁତ ଆଶ୍ଚର୍ଯ୍ୟ କଥା ଆଉ ଗୋଟେ ନୂଆ କଥା ଗୋଟେ ଯାହା ହଉ ଭଗବାନ
ଚାରି ଚାରିିକର ପାଣି ଉପରେ ଅଛି ମନ୍ଦିର। ଆଉ ହଁ।
ଓହୋ।
ପାହାଡ।
ସେମିତି ହିଁ ହେଇଛି ସେ ମନ୍ଦିର ତାକୁ ନ ଥରେ ନ ଦେଖିଲେ ମନ
ସେ ପାହାଡକୁ ଉପରୁ କାଟିକି ଇଏ କରିକି ରହିଛନ୍ତି ପାହାଡ଼ଟା ଉପରେ ଅଛି ଠାକୁର ଅଛନ୍ତି ତଳେ।
ଦେଖିବା ଭଳିଆ ଅଛି କିନ୍ତୁ ମନ ଛାଡିବନି ଆସିବା ପାଇଁ।
ନା ମୁଁ ତ ଶୁଣି ଶୁଣିକା ମୋର ଇଛା ହଉଛି ମନଟା ରହିଯାଉଛି ସେଇଠି। ଆଉ ଯିଏ ତ ଦେଖିବ ସିଏ ତ ଆଉ ଆସିବାକୁ ତ ଟୋଟାଲି ହିଁ ତାର ଇଛା ହବନି।
ହୁଁ ସେଇଠି ବହୁତ ଅଛି ବହୁତ ଠାକୁର ଅଛନ୍ତି କିନ୍ତୁ ଦେଖିକି ବୁଲିଲା ଭଳି। ଦେଖି ଦେଖ ହଁ ହଁ ଦେଖ ଦେଖିଲା ଭଳି ଅଛନ୍ତି ମ ଦେଖିଲେ ବୁଲିକି ଦେଖିଲେ ହବ ଆଉ?
ଆଛା। ଆଉ ମା ସମ୍ବଲେଶ୍ଵରୀ ମନ୍ଦିର ଯାଇ ଛତି ସମ୍ବଲ ସମ୍ବଲପୁର ଯୋଉଟା? ଆଛା ସେ ମା ବହୁତ ପ୍ରସିଦ୍ଧ ମଧ୍ୟ।
ବହୁତ ଇଏ ହଁ।
ହୁଁ।
ହେଟିକି ଯାଇଛୁ ଏ ଯୋଉ ନଦିଆଡିକି ଯାଇଛି
ନଦିଆ ମାନେ ଏ ଯୋଉ ଶ୍ରୀକୃଷ୍ଣଙ୍କର ତ?
ହୁଁ।
ଓହୋ। ସିଆଡେ ସବୁ ପ୍ରସାଦ ଗୁଡା ସବୁ ଛେନାରେ ତିଆରି ନା?
ହଁ। କଲିକତା ମେଳା ଦେଖିବାକୁ ଯାଇଥିଲି।
ଆ ହଁ କଲିକତାରେ ତ ସବୁଠୁ ପ୍ରସିଦ୍ଧ କାଳୀ ପୂଜା ନା କି?
କାଳୀ କାଳୀ ପୂଜା କାଳୀ ପୂଜା ନୁହେଁ ଦୁର୍ଗା ପୂଜା। କାଳୀ ପୂଜା ଏତେ ନୁହେଁ ଏଇଠି। ଦୁର୍ଗା ପୂଜାଟା ତାଙ୍କର ବେଶୀ ଇଏ। ଆମେ ବି ରହିଥିନୁ ପାଞ୍ଚ ଛଅ ବର୍ଷ କଲିକତାରେ ସେତେବେଳେ ଥିନୁ ନା ଆମେ। ଯେତେବେଳ ବାହାଘର ହେଲା ଆମର। ହୁଁ ଏଇ ଛୁଆ ପିଲା ବଡ ହେଲା ଯେମିତି ପଳେଇଆସନୁ ଆଉ ଏଠି। ଥୀନୁ ଆମର
ଆଉ ସବୁ କୁଆଡେ କୁଆଡେ ବୁଲିବାକୁ ଯାଇଛନ୍ତି? ଆମର ତ ନିହାତି ଯଦି ପ୍ରଭୁଙ୍କ ଡୋରି ଲାଗେ ପୁରୀ ଯିବୁ। ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବୁ ତାପରେ କାଳିଜାଈ ଯାଇ ଯିବୁ ସେଇ- ସେପଟ ଲାଇନ ନା ସେଗୁଡା ସବୁ ଏକାଥରେ ଯିବୁ ପ୍ରଭୁଙ୍କ। ଯଦି କୃପା ଥାଏ ଯାଇକି ଦର୍ଶନ କରିବୁ ଆଉ ତାହେଲେ ସୁବିଧା ସବୁ ଅଛି ଯିବା
ଏଇନା ଏଇନା ବଢିଆ ଦେଖିବାକୁ ଏଇନା ସବୁଠୁ ଭଲ ଏଇ ଯୋଉ ହାବୁଡା ପୋଲ ଆଉ ଯୋଉ ପାତାଳ ଟ୍ରେନ୍ ଦେଖିବାକୁ ଏଇନେ ବଢିଆ ଲାଗୁଛି।
ସେଇଟା କୋଉ ଆଡେ?
ସେଇ ଯୋଉ କଲିକତା।
ହଁ ହଁ ମୁଁ ଶୁଣିଛି ଯାଇନି ଆପଣ ଯାଇଛନ୍ତି?
ହୁଁ। ପାତାଳ ଟ୍ରେନ ଆଉ ଯୋଉ ହାବୁଡାପୋଲ ହାବୁଡାପୋଲର ତ ମାନେ।
ମୁଁ କହିଲି ବସ୍ ଦ୍ଵାରା ଗଲେ ନା ଟ୍ରେନ ଦ୍ଵାରା ଗଲେ?
ନା ଆମେ ଏ ଟ୍ରେନରେ ଥର ଏଇ ବସ ରେ ଗଲେେ ଓହ୍ଲେଇକି ସେଠି ଯିବୁ। ବୁଲିବି।
ଓହୋ ଆପଣ ଏମିତି ତାହେଲେ ଯାଇଥିଲେ ଏବେ କିନ୍ତୁ ଟ୍ରେନ ରେ ସୁବିଧା ବୋଧେ ବସ୍ ରେ ବି ଗଲେ ହବ।
ନାଇଁ କିନ୍ତୁ ଟ୍ରେନ ରେ ଯିବ ଟ୍ରେନରେ ଓହ୍ଲାଇଦବ ଯୋଉଠି ତମେ ସେଇଠୁ ପୁଣି ଗାଡି ଭଡା କରିକି ସେଠୁ ଯାଇକି ବୁଲିବ।
ତା ଅପେକ୍ଷା ବସ ରେ ଯିବା ଭଲ ହବ। ବୋଧେ ନାଇଁ।
ଭଲ ହଁ ହଁ। ସେ ବସ୍ ରେ ଗଲେବି ସୁଧା ତମକୁ ଗୋଟେ ଗାଡି କରିବାକୁ ପଡିବ।
ହଁ ହଁ ନିହାତି ଆଉ ତାହେଲେ ସବୁ ସବୁ ଜାଗା ତାହେଲେ ଆପଣ ଭୁଲି ସାରିଲେଣି ଭ୍ରମଣ କରି
ସବୁ ଜାଗା ହଁ ସବୁ ଜାଗା ବୁଲି- ସାରି ନି ଆଉ ତ ତୁ ମୁଁ ତ କଲ କରିବିନି ନା ତୁ କରିବୁ ମୁଁ ଆଉ ଗୋଟେ କଲ କରିବି ଯେ କାଲିକି ବୁଝିକି ସବୁ କହିବି କୋଉ କୋଉ ଜାଗା। ହୁଁ। ବଢିଆ ଜାଗା ସବୁଆଡେ